ହ୍ୟାଲୋ।
ହୁଁ ହ୍ୟାଲୋ।
ହୁଁ। ଓହ ଭାଇ।
ପଚାରନ୍ତୁ। ପଚାରନ୍ତୁ।
ଓଡ଼ିଶାର ପୁରାତନ ନାମ କଣ ଜାଣିଛ।
ନା ଭାଇ ଜାଣିନି ତମେ ଟିକେ ଜଣାଅ।
କଳିଙ୍ଗ ଭାଇ କଳିଙ୍ଗ।
ହଉ ଭାଇ ମନେ ରହିଲା ଆଉଥରେ ପଚାର ଭାଇ ମନେ ରହିବ।
କଳିଙ୍ଗ ଯୁଦ୍ଧ କେବେ ହେଇଥିଲା ଜାଣିଛ କି?
ଗଙ୍କ ଯୁଦ୍ଧ ହେଇଥିଲା ନା ଭାଇ ଜାଣିନି।
ଖ୍ରୀଷ୍ଟୋପୁ ଟୁ ସିକ୍ସ ୱନ୍ ଦୁଇ ଛଅ ଏକରେ
ଭାଇ ଓଡିଆରେ କହୁନ।
ଖ୍ରୀଷ୍ଟୋଫର ଦୁଇଶହ ଏକଶହଠି
ହଉ ଭାଇ ଓଡିଶାର ପୁରାତନ ନାମ କଣ? ଓଡିଶାର ପୁରାତନ ନାମ କଣ?
କଳିଙ୍ଗ ଦ କଳିଙ୍ଗ ଯୁଦ୍ଧ କାହା କାହା ମତ ଏଥର ହେଇଥିଲା ଜାଣିଛ କି
ତମର ମୋର ଭିତରେ ଭାଇ
ହ ଜାଣିନ ଆଉ
ଅଶୋକ ଓ କଳିଙ୍ଗ ବାସୀଙ୍କ ମଧ୍ୟରେ ଭାଇ
ହଁ ଠିକ କୋଇିଲୁ ହ ଆଉୁ
କଣ ଖାଉଛ ବୋଧେ ଭାଇ ତୁମେ
କିଛି ନାହିଁ। ମନ୍ଦିର କିଏ ନି ନିର୍ମାଣ କରିୁଥିଲେ ଜାଣିଛ।
ଶ୍ରୀକୃଷ୍ଣ ମନ୍ଦିର ଆଶିଷ ପାତ୍ର।
ଉଁ,
ସୂର୍ଯ୍ୟ ମନ୍ଦିର ଅଛନ୍ତି, ଉଁ, ଲାଙ୍ଗୁଳା ନରସିଂହ ଦେବ।
ଉଁ, ହୁଁ ଆଉ ଦ
ଠିକ କହିଲି ନା ଭୁଲ କହିଲି? ଠିକ କହିଲି ନା ଭୁଲ କହିଲି।
ନାଇଁ ନରସିଂହ ଦେବ ପ୍ରଥମ।
ହୋ ହଉ ତାଙ୍କେ ମୋର ଅଲଗା ନା କିହିଲି ବୋଧେ।
ସେଟା ଇଁ ଆଉ ଜଗନ୍ନାଥ ମନ୍ଦିର କିଏ ନି କେଉଁଠାରେ ଅବସ୍ଥିତ କୁହତ?
ଜଗନ୍ନାଥ ଥୁନ୍ଦୁରୁ ଆଜ୍ଞା ଜଗନ୍ନାଥ ମନ୍ଦିର କୋଣା କୋଣାର୍କ
ଏ ତ ଜାଣିନୁ ଆଉ।
ପୁରୀ ଭାଇ ପୁରୀ ଜଗନ୍ନାଥ ମନ୍ଦିର ତ ଆମ ଘରେ ବି ଅଛି ଜଗନ୍ନାଥ ମନ୍ଦିର। ସ୍ପେସିଆଲ୍ ଜଗନ୍ନାଥ ମନ୍ଦିର।
ଓଡ଼ିଶାର ପ୍ରଥମ ବିଶ୍ୱବିଦ୍ୟାଳୟ କେଉଁଠା କଣ କୁହ ତ? ଜାଣି ଛେମନି
ନାଇଁ ନାଇଁ ନାଇ ଏଟା ଜାଣିନିରେ ଏଟା କହ ତ।
କଣ ଜାଣିନ ଉତ୍କଳ ୟୁନିଭର୍ସିଟି। ଉତ୍ କଳ ମହାବିଦ୍ୟାଳୟ ମ ହ ଉତ୍କଳ ବିଶ୍ଵବିଦ୍ୟାଳୟ ହେଲା। ପ୍ରଥମ ବିଶ୍ୱବିଦ୍ୟାଳୟ।
ଓ ହୋ।
କେବେ ପ୍ରତିଷ୍ଠିତ ହେଇଥିଲା ଜାଣିଚ କି?
ଉତ୍କଳ ବିଶ୍ଵବିଦ୍ୟାଳୟ ତ ଏ
ହଁ।
ନା ଭାଇ ଜାଣିନି, ଆଉ ବତେଇ ଦିଅ ଟିକେ।
ଉଣେଇଶ ଉଣେଇଶ ତେୟାଳିଶ ହେଲା।
ଉଣେଇଶ ତେୟାଳିଶ କେତେ ମସିଆ ଫସିଆ କିଛି ଦେଇନି?
ମସିହା ପରା ଉଣେଇଶହ ତେୟାଳିଶ।
ଏ ସରି ବର୍ଷ ବର୍ଷ। ଏ ସରି ମାସ ମାସ।
ମାସ କିଛି ଦେଇନି।
ଉଁ ହୁଁ ହୁଁ ହୁଁ। ଏଯାକ ପଚାରିଲେ ସୁବିଧା କଣ କହିଲୁ ଶୁଣୁନୁ ଶୁଣେ
ହଁ।
ଏ ଯାକ କଥା ହେଇ ହେଇ ପଚାରିଲେ ସୁବିଧା କଣ କହିଲୁ ଯେନେରାଲ ନଲେଜ ପ କାମରେ ଆଇବ ରେ ଏକଜାମ୍ ଦେଲା।
ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ କିଏ କହ ତ?
ନାଁ।
ନାରେ ଜାଣିନି ଝାନସି ରାଣୀ।
ଆଁ
କଣ କହୁଛ ଭାଇ ଶୁଭୁନି?
ନନ୍ଦିନୀ ଶତପଥି ନନ୍ଦିନୀ ଶତପଥି।
କି ଅଫିସରେ ହେଇଥିଲା?
ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ।
ଓହୋ ହୋ ହ ହ ହ। କହିଲା ମୁଖ୍ୟମନ୍ତ୍ରୀ ନା କଣ କହିଲୁ? ନା ମହିଳା ମନ୍ତ୍ରୀ ଖାଲି।
ଖାଲି।
ଉଁ ହୁଁ ହୁଁ।
ଧଉଳି ସେ ଶାନ୍ତି ସ୍ତୂପ କେଉଁ ଧର୍ମ ସହିତ ଜଡ଼ିତ ଜାଣିଛ କି?
ନାରେ ଭାଇ ଜାଣିନି।
ବୌଦ୍ଧ ଧର୍ମ ବୌଦ୍ଧ ।
ବହୁତ ଦୂରରେ
ଲିଙ୍ଗରାଜ ମନ୍ଦିର କେଉଁଠାରେ ଅବସ୍ଥିତ ଜାଣିଛ?
ଲଙ୍ଗରାଜ ମନ୍ଦିର ଭୁବନେଶ୍ଵର।
କେବେ ଯାଇଛ କଣ?
ହଁ ବହୁତ ଟାଇମ ଯାଇଛି।
ହୁଁ ହୁଁ।
ଆସ ତମେ କେବେ ଭୁଲିଯିବା।
ଯିବ ଆଉ। ରାଜାରାଣୀ ମନ୍ଦିର।
ସେଇଟା ଭୁବନେଶ୍ୱର। ମନ୍ଦିର ସଵୁ । ମନ୍ଦିର ମାଳିନୀ ର ଭୁବନେସ୍ୱର ।
ପ୍ରଥମ ମୁଖ୍ୟମନ୍ତ୍ରୀ କିଏ କୁହ ତ ଓଡ଼ିଶାରାରୁ?
ଜାନାହିଁ ଭାଇ।
ବିଶ୍ୱନାଥ ଦତ୍ତ ଦାସ। ବିଶ୍ୱନାଥ ଦାସ।
ବିଶ୍ୱନାଥ ଦାସ।
ଓଡ଼ିଶା କେବେ ସ୍ୱତନ୍ତ୍ର ପ୍ରଦେଶ ଅଭାବ ହୁଁ ହୁଁ।
ଉଣେଇଶହ ପଚାଶ।
ଓଡିଶା ସ୍ୱତନ୍ତ୍ର ପ୍ରଦେଶ କେବେ ହେଲା କୁହ।
ଉଣେଇଶହ ପଚାଶ।
ନାଇଁ ଉଣେଇଶହ ଛତିଶ ଏପ୍ରିଲ ଏକ, କଣ ଭାଇ ଜାଣିପାରୁନ?
ଏପ୍ରିଲ ଏକ। ଜାଣିଥିବ ଉଣେଇଶହ ଛତିଶ। ।
ହୁଁ
ଅମ୍।
ମଧୁସୂଦନ ଦାସକୁ କେଉଁ ନାମରେ ଜଣାଶାଏ କୁହ ତ?
ମଧୁସୂଦନ ଦାସ।
ଆଜ୍ଞା।
କି କବି କି ଜାଣିବି।
। ଉତ୍କଳ ଗୌରବ ଭାବରେ ଜଣାଯାଏ।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
ପାଇକ ବିଦ୍ରୋହ କେବେ ହେଇଥିଲା ଭାଇ ଜାଣିଛ?
ମୁଁ ପାଇକ ବିଦ୍ରୋହଫିଦ୍ରୋହ କିଛି ଜାଣିନି।
ଅଠରଶ ସତ୍ରକ ଅଠରଶ ସତର ଖ୍ରୀଷ୍ଟାଦ।
ଖ୍ରୀଷ୍ଟାବ୍ଦ ବଲେ କଣ‌ଏଇଟା?
ଖ୍ରୀଷ୍ଟାଦ୍ଧ ଖ୍ରୀଷ୍ଟାଦ୍ଧ ମାନେ ଯୀଶୁଙ୍କ ପରେ ଖ୍ରୀଷ୍ଟପୂର୍ବ ମାନେ ଯୀଶୁଙ୍କ ପୂର୍ବରୁ।
ଓହୋଃ ଜାଣିଚୁ ନା?
ଜାଣିଚି ଆଉ ଟିକେ ଟିକେ। ପାଇକ ବିଦ୍ରୋହ କେଉଁ ଜିଲ୍ଲାରୁ ଷ୍ଟାର୍ଟ ହେଇଥିଲା? କୁହ ତ।
କନ୍ଧମାଳ।
ଖୋର୍ଦ୍ଧା କଣ ଜାଣିପାରୁନ ତମେ ଭୁବନେଶ୍ୱରେ ରହୁଥୁଲ ପରା।
ଉଁ ଭୁବନେଶ୍ଵର ରଉଥୁଲ ବୋଲି ଏଇଟା କିଏ ଭୁବନେଶ୍ଵରରେ କୋହୁଥୁଲା ଆମକୁ?
ଜାଣିବା କଥା ନା ସ୍। ସ୍କୁଲ୍ ଟାଇମରେ ପଢ଼ିନ?
ତମେ ଭାଇ ପଛରେ ବସିକି ପଢ଼ୁଥିଲ ଆମେ ଆଉ ଦେଖିଛି।
ତମେ ଟପର ଥିଲ ନା ଆମେ ସିନା
ଉଁ
ପଛ ପଟେ ଖେଁ ଖେଁ ଖେଁ ଖେଁ ଥିଲୁ ।
ହେଲେ ବି ମଜା ଲାଗୁଥୁଲା ଆଉ କାଇଁ ସେ ଟାଇମ୍ ଆଉ ପାଇବୁ କେ ଖେଁ ଖେଁ ଖେ ହେଲାର।
ଆଉ ସେ ଟାଇମ ତ ପଳେଇଲା ଆଉ।
କାହ୍ନା ବିବେକ ନାଇଁ କି? ରୁଦ୍ର ଜିଗରି।
ହୁଁ
କାହ୍ନା କଣ କଣ କରୁଚୁ?
ନାଇଁ ଆଉ କଥା ହେଇନାହିଁ ତ ତା ସ।
ବଡ଼ ଲୋକ ନାଁ ଟାଇମ
ସେ ଡ୍ୟୁଟି ଯାଉଚି ପୁରା ଉତ୍କଳ ସମ୍ମିଳନୀ କେବେ ଗଠିତ ହେଇଥିଲା ଭାଇ ଜାଣିଚ?
ନାଁରେ ଭାଇ।
ଉଣେଇଶ ତିନି ହେଲା ମନେ ରଖିଥାଅ କାମରେ ଆସ। ସତ୍ୟବାଦୀ ବନ ବିଦ୍ୟାଳୟ କିଏ ପ୍ରତିଷ୍ଠା କରିଥିଲେ ଜାଣିଛ କି?
ଅ ଠିକ୍ କହିଲ ଠିକ୍।
ଏଇଟା ପଡିଚିରେ ବା
ଏମିତି କି
ହୁଁ।
ମରାଠା ମାନେ କେବେ ଓଡ଼ିଶାକୁ ଦଖଲ କଲେ କୁହ?
ମରାଠମାନେ ନାଁ ଭାଇ ଏଟା ଜାଣିନି। ମରାଠ ମାନେ ଭିଡ଼ିଓ କଲ କରଥିଲେ।
ହୁଁ ସବୁ ଆସିଥିଲି ରେ ଇଂରେଜ ମରାଠ। ସତରଶହ ଏକାବନ। ଖ୍ରୀଷ୍ଟାବ୍ଦ। ହଉ ଭାଇ ରଖୁଚି। ଟାଇମ ହେଇଗଲା।
ହୋଉ ମୁଁ କଲ କରୁଚି।
ହୁଁ।
ମୁଁ କଲ କରୁଚି ଆଁ।